ଅ
ହଁ ହ୍ୟାଲୋ।
କଣ କରୁଛନ୍ତି?
ଏଇ ମୁଁ ଟିକେ ଠାକୁର ପୂଜା କରୁଥିଲି ଆଉ।
ଓହୋ ଆଉ କଣ ଚା ଜଳଖିଆ ଖାଇନାହାନ୍ତି କି?
ନା ଚା ଜଳଖିଆ ଖାଇନି ଆ ପାଣି ତ ପିଇଥିଲି ମୁ ଠାକୁର ପୂଜା ତ ସଖାଳୁ କରିଦିଏ। ତେଣୁକି ପାଣି ଟିକେ ପିଇକି ଠାକୁର ପୂଜା କରୁଛି ତାପରେ ଚା ଜଳିିକିଆ କରିବା ଆଉ।
ଓହୋ ଓ ଆଉ ତମ ଆଡେ ଚାଷ ବାସ କଣ କେମିତି ଚାଲୁଛି ନା ନାଇଁ।
ହଁ ଚାଷ ତ ଚାଷ ଆମର ଆରମ୍ଭ ହେଇଗଲାଣି ତଳି ସବୁ ପଡିଲାଣି। ଯାହା ହଉ ଭଲ ପାଗ ଟିକେ ଦେଇଚି। ଅ ମାନେ ଚାଷ ଅ ଉପଯୋଗୀ ପାଗ ଦେଇଚି ତ ଚାଲିଚି ଚାଷ ତଳି ତ ପଡୁଚି। ହୁଁ ଆରମ୍ଭ ଏବେ କରିଚନ୍ତି ଲୋକମାନେ ଆଉ
ତମ ଆଡେ କଣ ଡାଲି ଜାତୀୟ କିଛି କରୁନ କି?
ହଁ ଡାଲି ଜାତୀୟ ଆମେ କରୁଚୁ ମୁଗ କରୁଚୁ। ଋ ଆଉ କୋଳଥ କରୁଚୁ ବିରିହି କରୁଚୁ। ଆଉ ଏବେ ଗୋଟେ ତେଲ ଜାତୀୟ ସୋରିଷ ଆଉ ସୂର୍ଯ୍ୟମୁଖୀ ବି ଏବେ ଆମର ନୂଆ ମାନେ ଚାଷୀ ଭାଇ ମାନେ କରୁଚନ୍ତି।
ଓ ହୋ ଆମ ଆଡେ ବି ବହୁତ ହଉଚି ମାନେ ବିକ୍ରି ବାଟରେ କିଛି ସୁବିଧା ରହିଛି ନା ଖାଲି ଘରେ ଖାଇବା ପାଇଁ କରୁଚ।
ହଁ ବିକ୍ରି ବାଟର ସୁବିଧା କହିବାକୁ ଗଲେ ସେତେ ନାହିଁ ଏଇ ତଥାପି ତଥାପି ଯୋଉମାନେ କରୁଚନ୍ତି ଆଉ ପାଖାପାଖି ଲୋକ ମାନେ ନେଇଯାଉଚନ୍ତି ଅଧିକ ଓପରିମାଣରେ ଯୋଉମାନେ କରୁଚନ୍ତି ସେମାନେ ଟିକେ ତାଙ୍କୁ ଅସୁବିଧା ସମ୍ମୁଖୀନ ସେମାନେ କହୁଚନ୍ତି ଆଉ ନହେଲେ ଚାଲିଚି ଆଉ
ଆମର ତ ଏପଟେ ହଉଚି ହଉଛି କିନି ମା-ବଜାର ଅଛି ଆମ ବଜାରରେ ଲୋ ହଁ ବହୁତ ହଉଚି ନା? ଲୋକ ବଜାରରେ ହେଉଚି ଦେଉଛନ୍ତି ତେଣୁ ତମର ଯଦି ସେପଟେ ବା-ବଜାର ସୁବିଧା ନାହିଁ ତାହେଲେ ଆମର ଏ ସେଠାକୁ କିଛି ହଉଚି କରନା ଆମେ ବଜାରରେ ବିକ୍ରି କରିବୁ ଆମେ ଡାଲି ପେଶେଇକି ଯୋଉ ମୁଗ, କୋଳଥ, ବିରି ଯୋଉ କରୁଚୁ। ତାକୁ ମେସିନ ରେ ଫୁଟେଇକି ଡାଲି କରିକି ଡାଲି ହିଁ ବିକ୍ର-ବିକ୍ରି କରୁଚୁ। ଆମେ ଏସିଜି ମହିଳା ମାନେ ସବୁ ବିକ୍ରି କରୁଚନ୍ତି। ଏମ୍ ସିଜେ ଯଦି ତମର ଅଧିକ ହଉଚି ତାହେଲେ ଆମକୁ କେଉଁ ମାନେ ଯୋଉମାନେ ଅସୁବିଧା ହଉଚନ୍ତି ସେମାନେ ଆମକୁ ଦୋ-ଦିଅନ୍ତୁ ଆମେ ସେମାନଙ୍କୁ ତାଙ୍କ ଉଚିତ ମୂଲ୍ୟ ଦବୁ ତା ସହିତ ଆମ ଆମରବି ଦି ପଇସା ସେଥିରୁ ପାଇବୁ ନା ଇଏ ଆମକୁ ହଁ ଆମକୁ ଦେଲେ ଆମେ ବଜାରରେ ବିକ୍ରି କରନ୍ତୁ ହେଲେ ବି ଆମର ର ବହୁତ ତୁ ଏଠି ସେଲ୍ ହଉଚି।
ହଁ ତାହେଲେ ସେ ଏ ବିଷୟରେ ମୁଁ ତାହେଲେ ଆମ ଏପଟ ଲୋକମାନଙ୍କୁ ଟିକେ ଦେଖିବି। ଆଉ ସେମାନେ ଅ -ସେହି ଭାବରେ ଦେଖିକି କରିବେ ଆଉ ହଁ ଆଉ ଗୋଟେ କଥା ତମ ଆଡ଼େ ହଁ ଅ କେମିତି ଓ ମାନେ ଏଇ ଯୋଉ ବଜାରର ସୁବିଧା ଯୋଉ ତମ ମାନେ କେମିତି ଆମକୁ କୁହନ୍ତାନି। ଏଇ ଆମେ ଟିକେ ଯୋଗାଯୋଗ କଲେ ଆମ ଏରିଆରେ ବହୁତ ସାରା ଲୋକ ଅଛନ୍ତି। ଆଉ ସେମାନେ ଟିକେ ହେଲେ କେମିତି ତମ ସହିତ ଯୋଗାଯୋଗ କରିକି? ଅ ମାନେ କହିଲେ ତମେ କେହି ଆମକୁ ଟିକେ କହିବେ।
ହଉ ମୋ ସହିତ ତମେ ହଉଚି ଯୋଗାଯୋଗ କଲେ ମୁଁ ତାଙ୍କୁ କହିଦେବି ଆମର ବଜାର ଟା ବହୁତ ପାଖରେ ସେଠା ଆମର ବଜାରେ ବଜାରରେ କିଛି ଯାଉଚି କିଛି ଆମର ଯୋଉ ଗାଁ ଗହଳି ଯୋଉ ଦୋକା ଦୋକାନ ସବୁ ଅଛି ସେ ଦୋକାନ ରେ ବି ଆମେ କିଛି ଦଉଚୁ ତା ସହିତ ତା ଯାହା ବଞ୍ଚୁଚି ତାକୁ ନେଇ ମାର୍କେ-ବଜାରରେ ଦଉଚୁ। ଭଲ ଉ ମାନେ ଦାମ ଅଛି। ଆଦାସ୍ ସେମତି ତମେ ଯଦି ଚାହୁଁଚ ତାହେଲେ ଦିଅ ଆଉ ଗୋଟେ ଜିନିଷ ହଉଚି ଆମର ତେଲ ଯୋଉ ସୂର୍ଯ୍ୟମୁଖୀ ଆମେ ଏଠି ଆମର ତେଲ ମେସିନ୍ ଅଛି। ଯେଉଁ ମାନେ ଆଣିଚନ୍ତି ସ୍ବୟଂ ସହାୟକ ଗୋଷ୍ଠୀ ମାନେ ସବୁ ଆଣିଚନ୍ତି ତେଲ, ଚିନି, ସୋରିଷ ତ ଯୋଉ ମେସିନ୍ ହଁତେଲ କେମିତି ତେଲ ଆମେ ପେଡେଇକି ଡାଇରେକ୍ଟ ଦଉଚୁ ଲୋକଙ୍କୁ ଆଉ ହଉଛି ରାଶି ରାଶି ଟା ବି ତେଲ ପେଶା ହଉଚି ସୂର୍ଯ୍ୟମୁଖୀ ପେଶା ହଉଚି। ସୋରିଷ ବି ପେସେଇକରି ଆମେ ତେଲ କରିକିରି ଆମେ ବି ମାର୍କେଟ ରେ ଦଉଚୁ। ଆଉ ବି ଯିଏ ଗାଁ ଗହଳିରେ ଚାହୁଁଛନ୍ତି ସେମାନେ ବି ନେ-ନଉଛନ୍ତି।
ହଉ ହ ଏବେ ମୁଁ ଯାହା ଦେଖିଲି ମାନେ ଏଇ ଲୋକମାନେ ଟିକେ ଆଗ ଅପେକ୍ଷା ବହୁତ ସଚେତନ ହେଲେଣି ମାନେ ଆଗରୁ ଲୋକମାନେ କଣ କରୁଥିଲେ ଗୋ ଗୋଟେ ପ୍ରକାରର ଅ ଫସଲ କରିଦଉଥିଲେ ସେ ବସି ପଡୁଥିଲେ। କିନ୍ତୁ ଏବେ ଯୋଉ ଆମର ସରକାରଙ୍କର ବିଭିନ୍ନ। ଅ ମାନେ ଏ ଯୋଉ ସୁବିଧା ସୁଯୋଗ ସବୁ ମିଳିଲାଣି ଲୋକମାନେ। ସେଇ ଯୋଗୁ ଗୋଟେ ଫସଲ ନ କରିକି ବିଭିନ୍ନ ପ୍ରକାରର ଫସଲ କରୁଛନ୍ତି ତେଲ କରୁଛନ୍ତି। ଏଇଟା ଯଦି ଏ ମାନେ ସବୁ ସବୁବେଳେ ରହିବ ଆମ ମାନଙ୍କର ବହୁତ ମାନେ କଣ ଅର୍ଥ। ର ଅଭାବ ଦୂର ହେଇଯିବ ମାନେ ଆମ ଗ୍ରାମାଞ୍ଚଳର ଲୋକମାନାନଙ୍କ ପାଇଁ। ଏଇଟା ଉପରେ ସରକାରଙ୍କର ବହୁତ ସୁବିଧା ସୁଯୋଗ ଅଛି ବୋଲି ମୁଁ ହେଲା ଜାଣିଛି ମତେ କେତେ ଜଣ କହିଲେ। ଆଉ ମୁଁ କାଳେ ଜାଣିଛି ମୁଁ ଶୁଣିଛି ତମେ କାଳେ ସେଇ ସରକାରଙ୍କ। ଅ ତରଫରୁ ତମକୁ। କଣ ସବୁ ସ୍ଵୟଂ ସହାୟୀକା ଗୋଷ୍ଠୀର ମାନେ ଅଛ। ତମକୁ ଏଇ ସବୁ କିଛି ଖବର ଅଛି ନା। ସେ ବିଷୟରେ ଦେଖିଆ ଆମକୁ କହିଲ ମୁଁ ଟିକେ ଆମ ଏଠିକା ଆମ ଏସେଜି ମା ଭଉଣୀ ମାନଙ୍କୁ କହିବି।
ଆମର ସ୍ଵୟଂ ସହାୟୀକା ଗୋଷ୍ଠୀର ଅଛି ଗୋଟେ ଅଛି ଲୋନ ସବୁ ଦଉଛନ୍ତି। ଲୋନ ଏସେଚି ମାନେ ସମସ୍ତେ ଏକାଠି ମିଶିକି ଦି ଲକ୍ଷ ମାନେ ଆମ। ପଞ୍ଚାୟତ ତରଫରୁ ଦୁଇ ଦୁଇ ଲକ୍ଷ ଦିଆଯାଉଛି। ଆଉ ବ୍ୟାଙ୍କ ତରଫରୁ ଦଶ ଲକ୍ଷ ଅ -ଦିଆଯାଉଛି ବହୁତ କମ ସୁଧରେ। ଯେ ସେମାନେ ସେଇ ପଇସା କୁ ଆଣିକି ହଉଛି ତାଙ୍କ ଗାଁ ମାନେ ଚାଷରେ ଲଗଉଛନ୍ତି। କିଏ ମେସିନ୍ ଆଣୁଛି କିଏ ଧୂପ ମେସିନ୍ ଆଣୁଛି କିଏ ଖଲି ମେସିନ୍ ଆଣୁଛି ଏମତି ଆଣି କି ନିଜେ ନିଜର ତା ସହିତ ଯୋଉ ଦଶ ଜଣ ଯାଉଛି। ସମସ୍ତେ ଏଠି ରହିକି ମିଶିକି କାମ କରିକି ଦି ଦି ପଇସା ଇନକମ୍ କରିପାରୁଚନ୍ତି। ସେମିତି ବି ସୁବିଧା ରହିଛି ଯିଏ ମାନେ ଚାହିଁବେ ଯୋଉ ଏସେଜି ମାନେ ସେମାନେ ଲୋନ ନେଇ। କିରି ଯାହା ତାଙ୍କର କରିବା କଥା ତେଲ ମେସିନ୍ ହଉ ନହେଲେ। ଧାନ କ କଳ ହଉ ଚୁଡା କଳ ଅଟା କଳ। ଏମିତି ସବୁ ଆଣିକିରି ଟ୍ରାକ୍ଟର। ପାୱାର ଟ୍ରେଲର ଏଇ ସବୁ ଆଣିକିରି ସେମାନେ ନେ ନ ହଉଛି ନିଜେ ନିଜେ ସ୍ୱାବଲମ୍ବି ହେଇ ପାରୁଛନ୍ତି। ତାଙ୍କ ପରିବାର ବି ପୋସି ପାରୁଛନ୍ତି ସେମାନେ ଆଉ ପୁଅ ପିଲା ମାନଙ୍କ ହାତ କୁ ସେମାନେ ଅନଉନାହାନ୍ତି ନିଜେ ନିଜର ଅଭାବକୁ ଅଭାବ ଅସୁବିଧା କୁ ଦୂର କରୁଚନ୍ତି। ଅଁ ତମର ସେପଟେ ଯେ କଣ ନାହିଁ ଏସେଜି ମାନଙ୍କର କିଛି।
ହଁ ଏମିତି ଆମେ ଏଠି ଶୁଣୁଥିଲୁ ଯେ ଆମର ଏତେ କାମ ହେବେ ହେଇନି ଆମୁକୁ ସବୁ ଆମେ ଅନ୍ୟ ସବୁ ପଞ୍ଚାୟତ ହଉ ବ୍ଲକ ହଉ ସବୁ ଏଇଗୁଡା ସବୁ କରାଯାଉଚି। ହେଲେ ଆମର ତ କାହିଁ ଏ ଆମର ଯିଏ ଅଛନ୍ତି। ହଁ ପରା ଯେ ମାନେ ଆମର ଯିଏ ସଭାନେତ୍ରୀ ବା ଆମର ଯିଏ ସିଆରପି ଅଛନ୍ତି। ସେ କିଆଁ ଆମକୁ ଜଣେଇ ନାହାଁନ୍ତି ବୋଧେ ପ ଉଁ ଓ ଗୋଟିଏ ପରେ ଗୋଟେ ନିୟମ ବୋଧେ କୋଉଠି ଲାଗୁ ହବ ସେଇଥିପାଇଁ ବୋଧେ କହିବେ। କିନ୍ତୁ ଆମେ କାହିଁ ଶୁଣିଛୁ ଆମର କାମ ହେଇନି। ଆମେ ତେଣିକି ସେଇଟା ଆପଣଙ୍କ ପାଖରୁ ଜାଣିଲେ ମୁଁ ଆମର ସେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବା ଆମ ସିଆରପି ଦିଦି ହଉ ଯାହାକୁ କୁ ଆମେ ତାଙ୍କୁ କହିଲେ ଏ ସେମାନେ ଦେଖି ଆମର ସେଇଟା ସୁବିଧା ଟିକେ କରେଇ ଦେଲେ ଆମେ ବହୁତ ଉପକୃତ ହୁଅନ୍ତୁ କାରଣ ଆମେ ମାନେ ଚାହୁଁଛନ୍ତି ଆମ ଏସେଜି ମା ମାନେ ଏବେ ଟିକେ ଯିବୁ ମାନେ କିଛି କରିବେ ସେଇଥିପାଇଁ ମୁଁ କହିଲି ଦେଖିବା। ଆମ ଦିଦି ତ ଅଛନ୍ତି ତାଙ୍କୁ ଟିକେ ପଚାରିଲେ ଜଣା ପଡିବ। ସେଇଥିପାଇଁ ଆପଣଙ୍କୁ ପଚାରିଲି ଆଉ ଗୋଟେ କଥା ଆମର ଯୋଉ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ସେ ମା ମାନେ ଏକୁଟିଆ କଣ ଚାହିଁଲେ ନିଜ ଜୀବନରେ ସେ କିଛି କରିପାରିବେ କି ସେଇ ଉପରେ କିଛି ଦେଖିଆ କହିଲେ।
କରି ବି ପାରିବେ କିନ୍ତ ସେ ମାନେ ସେମିତି କିଛି ସୁବିଧା ମାନେ ସେମାନଙ୍କୁ ମାନେ ଗୋ ଜଣଙ୍କୁ କିଛି ସୁବିଧା ନାହିଁ ଯାହା ଆସିବ ଏସ ସି ମାଧ୍ୟମରେ ଆସିବ। ଆଉ ଯଦି ବି ଜଣେ ଚାହୁଁଛନ୍ତି ଆମର ଗୋଟେ ଲାଇଫୁଡ ଅଛି। ସେଇଥିରେ ଯଦି ଚାହିଁବେ ଯେ ସେଇ ଲାଇପ୍ ହୁଡୁରେ ମାନେ ଜଣେ ଯା ଆସି ଇଏ ଲୋନ ଋଣ ନେଇକିରି ସେ ନିଜେ ବି କାମ କରିପାରିବ। ଲାଇପ୍ ହୁଡ ଅଛି ହେଟା ଆମର ସମ ସରକାରଙ୍କ ତରଫରୁ ଗୋଟେ ଲାଇପ୍ ହୁଡ ଅଛି ଯୋଉମାନେ ଲାଇଫ୍ ହୁଡ କାମ କରିବେ। ସେମାନେ ହିଁ ସେଇଥିରୁ ଏକୁଟିଆ ନେଇପାରିବେ ହେଇ କିନ୍ତୁ ସେଟା ଯାହା ହେଲେ ଏସ୍ ସି ମାଧ୍ୟମରେ ଯିବ। ନାଁ ଆଉ ଯିଏ ବଡ଼ ବଡ଼ ଯେଉଁମାନେ କରିବେ ସେମାନଙ୍କର ବି ଆମର ଗୋଟେ ଅଛି ଲକ୍ଷପତି ଦିଦି। ଯୋଉ ଲକ୍ଷପତି ଯୋଉ ମାନେ ହେଇଛନ୍ତି ସେମାନଙ୍କୁ ଜଣେ ଜଣେ ବି ଦେଇପାରିବେ। ସିଏ କୋଉଠୁ ଆଉ ହଁ।
ଆଉ ତାହେଲେ ମୁଁ ତାହେଲେ ଆମର ସେଇ ମେ ସେ ଜି ମା ମାନଙ୍କୁ ହଉ ଏଇ ବିଷୟରେ ତ ସବୁ ଶୁଣିଲି ମୁଁ କହିବି ଆଉ ସେଇ ଯେ ଟିକେ ମୁଁ ମାନେ ଯୋଉ କହୁଛନ୍ତି କେତେ ଜଣ ଧୂ କଣ କରିବେ କେତେ ଜଣ ବଢ଼ି ଆଚାର ପାମ୍ପଡ ସେଇମାନେ ସବୁ କରିବେ ତେଣୁକି ସେଇମାନଙ୍କୁ ସବୁ ତାହେଲେ ମୁଁ ଏ ବିଷୟରେ ତାଙ୍କର ଗୋଟେ ତାଲିକା ପ୍ରସ୍ତୁତ କରି ତାହେଲେ ଆମର ଯିଏ ଏଠିକାର ଅଛନ୍ତି ଯିଏ। ଏଇଥିରେ ବୁଝିବା ପାଇଁ ତାଙ୍କୁ ତାହେଲେ ମୁଁ ନେଇକି ଦେବି। ସିଏ ତାହେଲେ ଆମ ପାଇଁ ଏଗୁଡା ସବୁ କରେଇଦେବେ।
ହୁ।
ତ ନା କଣ କହୁଛନ୍ତି?
ହଁ ନେଇକି ଆପଣଙ୍କ ପଞ୍ଚାୟତରେ ଯୋଉ ଅଛନ୍ତି। ଏ ଯୋଉ ଆମର ଏମବିକେ ଅ ଅଛନ୍ତି ଆଉ ଯୋଉ ପ୍ରେସିଡେଣ୍ଟ ସେକ୍ରେଟାରୀ ଅଛନ୍ତି ସେମାନଙ୍କ ସହିତ ଯାଇକି କଥାବାର୍ତ୍ତା କରିକିରି ଲୋନ ଟା ସାଙ୍କସନ କରିବି ମାନେ ଲୋନ ଟା କରିବ ଲକ୍ଷ୍ୟ ପତିରେ ଯଦି ଚାହିଁବେ ସେମାନେ କରିପାରିବେ ନାଁ। ଆଁ ତେଣୁ ସେମାନେ ଲକ୍ଷେ ଲକ୍ଷେ ଟଙ୍କା ସେମାନଙ୍କର ରୋଜଗାର ଲକ୍ଷେ ଟଙ୍କା କରିବା ଦର ସେମାନେ ଏଇଥିରୁ ଲୋନ ନେଇକିରି ଲକ୍ଷେ ଟଙ୍କା କଲେ ସେମାନେ ଜଣେ ଲକ୍ଷପତି ଦିଦି ହେବେ। ଏମିତି ତାଙ୍କ ସହିତ ଆଲୋଚନା କଲେ ଜଣା ପଡିବ ଯେ ହଉଛି ତମ ମାନେ ଲୋନ ଟା ତ ଏବେ ଆମ ଆସୁଛି ଗମେଣ୍ଟ ରୁ। ତେଣୁ ସେମାନେ ଲୋନ କରିକି। କରିିବି ପାରିବେ ଯାହା ହଉଛି ମେସିନ ମେସିନ୍ ଯେ କୌଣସି ମେସିନ୍ ଆଣିପାରନ୍ତୁ ଖଲି ମେସିନ୍ ହଉ ଅଟା ଆମେ କଳ ହଉ। ଆଉ ହଉଛି ଯୋଉ ଚାଉଳ ଚାଉଳ ଯୋଉ ପେ ଧାନ ପେସା ମେସିନ ହଉ। ଏମିତି ସବୁ ଆଣିକି କରିପାରିବେ ଆଉ ପାୱାର ଟେଲର ବି ମିଳୁଛି ସବସିଡ ରେ ଆମର ହଁ ସ୍ତ୍ରୀ ଲୋକଙ୍କ ପାଇଁ ପଚାଶ ପରସେଣ୍ଟ ସବସିଡି ଅଛି। ଏମିତି କରିପାରିବେ ତମେ ତାଙ୍କ ସହିତ କଥା ହୁଅ କଥା ହେଲେ ତମକୁ ୱାବ ହେଇବେ ତମେ କରିବ ତମ ଲୋକମାନେ ବି କରିବେ ସମସ୍ତେ କରାଇ କରିଲେ ଭଲ କଥା।
ଓହୋ ହଁ ହଁ ଆଟା ତାହେଲେ ହଉ ତାହେଲେ ମୁଁ ତାହେଲେ ଏଇଟା ଯୋଗାଯୋଗ କରିବି। ଆଉ ଆପଣ ମତେ ଟିକେ ଯେତେବେଳେ ବି ମୋର ଦରକାର ପଡ଼ିବ ଯଦି କିଛି ବୁଝି ନ ପାରିବି। ମୁଁ ଆପଣଙ୍କୁ ଫୋନ୍ କଲେ ଆପଣ ଟିକେ ଫୋନ୍ ଉଠେଇବେ। ଆଉ ଆମକୁ ଟିକେ ସେଇଥିରେ ଟିକେ ଆମକୁ ଓ ମାନେ ଟିକେ ଜଣେଇବେ। ମାନେ କଣ ଜଣେଇଦେବେ ଯେ କୋଉଟା ଠିକ ଭୁଲ ଟିକେ କହିବେ। ଆଉ ତାହେଲେ ଆପଣ ଏଇନା କଣ କାମ ଅଛି ଆପଣ କହୁଥିଲେ ଆପଣ ରଖନ୍ତୁ। ପୁଣି ପଛରେ କେତେବେଳେ କହିଲେ ଆପଣ କଲ୍ କଲେ ଟିକେ ଉଠେଇବେ ଆପଣ ଆଉ।
ଓ ହଁ ହଁ। ହଁ।
ହଉ।